ହ୍ୟାଲୋ।
ହଁ କଣ କରୁଛୁ?
ଏ ବର୍ଷା ହଉଚି ଯେ ବସିଥିଲି ଆଉ ତୁ?
ଏ ମୁଁ ବି ମୋର ବସିଛି ଆଉ, ଆମର ବି ଆଡେ ବର୍ଷା ହଉଛି। ଦି ଦିନ ହେଲାଣି ଲଘୁଚାପ ଅଛି ତ।
ଓହୋ।
ଲଗାତାର ଲଗାତାର ବର୍ଷୁଛି ଆଉ ଛାଡୁନି ଜମାରୁ ଆଉ। ବାହାରକୁ ବି ବାହାରି ହଉନି।
ଓହୋ। ହଁ ପୁରା ଏତେ ଜୋର ସୋରରେ ବର୍ଷା ମୁଁ ତ ଆଜି ପ୍ରଥମ ଥର କଣ କହିଲୁ?
ତମର ତମର ସବୁ ପାଣି ଫା
ହଁ ବିଲରେ ତ ପୁରା ପାଣି ଫୁଲ ଯେ ବାବା ଯାଇକିନା ଅ ମାନେ ସବୁ କରିକି ସେ ଯୋଉ ମାନେ କଣ କରନ୍ତି, ଏପଟ ସେପଟ କଣ ସବୁ କରି କୁରା କି ଆସିଥିଲେ। ଆସିଥିଲେ ଯେ ଦେଖିବା କଣ ହଉଛି ଆଉ।
ତଳି?
ହଁ ତଳି ପକାନ୍ତି ଯେ, ହଁ ତଳି ପକାନ୍ତି ଯେ ଏଇ ଯୋଉ ପାଗ ଦେଖିକି ତଳିଟା ଆମର ପକା ହେଇନି।
ଓହୋ ଓ ଅ ଅଧିକ ବର୍ଷା ଟା ହଉଛି ନା, ତଳିଟା ପକେଇଲେ କଣ ସବୁ ହଁ ସବୁ ଧାନ ଗୁରା ଗୋଟେ ଜାଗାରେ ଗଦେଇ ହେଇଯିବ।
ତାପରେ ଏଇ ପଚିଯିବ ଠିକ୍ ସେ ଗଛ ଉଠିବନି।
ହଁ। ଆମର ବି ସେଇଆ ଆଜି ତଳି ପକା ହଉଥିଲା ଯେ, ବାବା ନେଇକି ବିଲକୁ ଯାଇ ଥିଲେ ଦେଖିଲେ ଅତ୍ୟଧିକ ବର୍ଷା ପାଣି ପୁରା ଫୁଲ ହେଇଯାଇଛି ତା ସହିତ ଧାନ ଯଦି ପକେଇଦେବେ ସବୁଗୁରା ଭାସିଯିବ ପାଣିରେ ନହେଲେ ଗୋଟେ ଜାଗାରେ ଗଦେଇ ହେଇକି ରହିବ ସବୁ ଏକାଠି ମାନେ ଗୋଟେ ଜାଗାରେ ତଳିି ଗୁରା ଉଠିବ ଇଏ ହେଇକିନା ମାନେ ଲାଗି ଲାଗି ପୁରା ହେଇକି ରହିବ, ଛାଡି ଛାଡି ହେଲେ ନା ତାକୁ ଓପଡେଇିବା ପାଇଁ ସୁବିଧା ହବ, ଏମିତି ଲାଗିକି ରହିଲେ ସେ ପୁରା ଇଏ ହେଇଯିବ। ଭଲସେ ଉପୁଡିବନି ତ ରୋଇିଲା ବେଳକୁ ପୁଣି ଅସୁବିଧା ହବ। ହଁ ବା। ଯୋଉ ଟାଇମ ରେ ବର୍ଷାଟା ହବା କଥା ସେଇ ଟାଇମ ରେ ହେଲାନି, ଏମିତି ଅଦିନିଆ ହେଇଗଲା ଆଉ।
ହଁ।
ଆଉ ରଜ ସବୁ ଭଲରେ ଗଲା ନା?
ହଁ ତମର?
ଆମର ବି ସେମିତି ଆଉ ଆମ ଗାଁ ରେ ଦୋଳି ଫୋଳି ସବୁ କରିଥିଲେ ଏମିତି ଭଲ ଆୟୋଜନ ଗୋଟେ କରିଦେଇ ଥିଲେ ଆଉ ସବୁ ଦୋଳି ପଡେ ସକ୍ ପକେଇଥିଲେ ସେ ରାମ ଦୋଳି ଚକ୍ରୀ ଦୋଳି ନିସା ସାଣି ଦୋଳି ସିଙ୍ଗଲ ଦୋଳି ଗୋଟେ ଗୋଟେ ସବୁ ପଡିଥିଲା ବହୁତ ଦୋଳି ପକେଇଥିଲେ
ହଁ।
ସବୁ ଝିଅ ମାନଙ୍କୁ କହିଥିଲେ ଆସିବା ପାଇଁ
ଓହୋ।
ଆଉ ତୁ କଣ ଡ୍ରେସ୍ ଆଣିଛୁ?
ମୁଁ ଆଣିଥିଲି ଦିଟା ଅନାରକଲି ଆଣିଥିଲି। ଆଉ କୁର୍ତ୍ତୀ ଦିଟା ଆଣିଥିଲି ଏଇ ଦେଇ ଦେଇଥିଲେ
ହଁ
ଆଉ ହଉଛି ଏମିତି ତ ଏତିକି ତ ଆଣିଛି ଆଉ ଚାରିଟା ତ ଡ୍ରେସ ଆଣିଥିଲି ଆଉ।
ହଁ ମୁଁ ଦିଟା ଆଣିଥିଲି ଗୋଟେ ଡେଲୁଜ ପାଇଁ ଆଣିଥିଲିହାରି ଆଉ ଗୋଟେ ଏମିତି ପିନ୍ଧିବା ପାଇଁ ଭଲ ଡ୍ରେସ ଟା ଆଣିଥିଲି ଅ ଆଉ ସେଇଟା ଫିଟିଙ୍ଗ କରିବା ପାଇଁ ଦେଇଥିଲି ଏଇଠି ଭଲ ଜଣେ ସିଲେଇ କରୁଛନ୍ତି ପାଖରେ ଗାଁ ରେ
ହୁଁ।
ତାପରେ ସେ କମ ପଇସା ବି ନଉଛନ୍ତି ଭଲ ସିଲେଇ କୁ ପଇସା କମ୍। ତାଙ୍କ ପାଖରେ ଦେଇଥିଲି ଟିଂ କରିବା ପାଇଁ ଆଉ
ଉହୁଁ।
ତୁ ଡ୍ରେସ ସିଲେଇ କଲେ କୋଉଠି ଦୋଉ?
ମୋର ତ ମୋ ବାବା ଆମର ଟେଲର ଦୋକାନ ଦେଇଛନ୍ତି ଆଁ ତ ମୋ ମୋର ସବୁ ମୋ ବାବା କରିଦିଅନ୍ତି।
ହଁ ହଁ। ସେଇଆ ଆଉ
ହୁଁ।
ଆଉ?
ଆଉ ମାନେ ତମ ଆଡେ ବ୍ଲାଉଜ ଫ୍ଲାଉଜ କଲେ କେତେ କଣ ନଉଛନ୍ତି?
ଆମର ବ୍ଲାଉଜ ଯଦି ଗୋଟେ ନର୍ମାଲ ତିଆରି କରିବ ସବୁ ତ ରେଟ କରିଦେଲେଣି ବ୍ଲାଉଜ ଯଦି ନର୍ମାଲ ଗୋଟେ ତିଆରି କରିବ ସେ ନେଉଛନ୍ତି ଅସ୍ ଅଶି ଟଙ୍କା ନା ନବେ ଟଙ୍କା ଆଉ ସା ସିମ୍ପଲ ଖାଲି ଏନ୍ତି ନର୍ମାଲ ବ୍ଲାଉଜ ତିଆରି କରିବ ସେଥିରେ ଅସ୍ତ୍ର ପଡିବନି କିଛି ଷ୍ଟାଇଲ କରିବନି ଅଶୀ ଟଙ୍କା ନା ନବେ ଟଙ୍କା ନୋଉଛନ୍ତି। ଆଉ ଭଲ ଡିଜାଇନ କଲେ ନଉଛନ୍ତି ତିନିଶହ ଚାରିଶହ ଯଦି ତମେ କହିବ ସେଥିରେ ଅସ୍ତ୍ର ପକା ଠି ଭଲ ଡିଜାଇନ କର ଡୋରି ଲଗା ସେ ଝୁମ୍କା ଲଗା ଇଏ ସିଏ କର ସେ ପାଞ୍ଚଶହ ସାତଶହ ଏମିତି ନେବେ
ଓହୋ।
ଯୋଉ ଡିଜାଇନ ତମେ କହିବ ମୋର ଏମିତି ଡିଜାଇନ କର ସେଥିରେ ବୁକ୍ ଲଗା କି ବଟମ ଲଗା ଫଲସ ପକା ସେ ଅସ୍ତ୍ର ଦିଅ ତାପରେ ସେ ଯୋଉ ସବୁ ମିଳୁଛି ସବୁ ଲେସ୍ ମିଳୁଛି ସେଗୁଡା ସବୁ ଦେଲେ ସେ ନିଜେ ନିଜେ ସବୁ ଆଣିବେ ତାଙ୍କୁ ସବୁ ଡିଜାଇନ କହିଦବ ଏଇଭଳିଆ କରିବ ସେଇଭଳିଆ ସବୁ କରିବ ସେଇ ଲେସ୍ ସବୁ ଦବ ଅ ଅସ୍ତ୍ର ବି ଦବ ହଁ ସିଏ ନବ ପାଞ୍ଚଶହ ଭଳିଆ ଆଉ ଯଦି କିଛି ନଦବ ସିଏ ନବ ସାତଶହ ଟଙ୍କା
ଏ ବୋପା ମା ତମ ଆଡେ କଣ ଏତେ ମ? ନାଇଁ ଆମ ଆଡେ ମୋ ଏତେ ନୁହଁ। ମାନେ ଆମର କଣ କହିଲ ଉଁ, ଉଁ, ନର୍ମାଲ ବ୍ଲାଉଜ୍ ଟା ଦେଅ ଶହେ ଟଙ୍କା। ଆଉ ଯଦି ଅସ୍ତ୍ର ପକା ବ୍ଲାଉଜ୍ ଟା ଦେଢଶ ଟଙ୍କା। ଯାହା ତୋମେ ଡିଜାଇନ୍ କରୁଚ ସେଇ ଅନୁସାରେ ତାପରେ ଦୁଇଶହ, ଦୁଇଶହ, ତିନିଶହ ଏମିତି ପଡୁଛି ଆଉ।
ହଁ ନାଇଁ ଏଠି ଅଧିକ ନେଇଯାଉଚନ୍ତି। ତାପରେ ଏଠି ପୁରା ମୁ-ମାନେ ହଁ ସିଲେଇରେ ପୁରା ପ୍ରୋ ସେମାନେ ଟ୍ରେନିଙ୍ଗ ନେଇଛନ୍ତି।
ହୁଁ, ହୁଁ।
ଭଲ ଯୋଉ ଡିଜାଇନ୍ କରିବୁ ସେଇ ଡିଜାଇନ୍ କରିଦେବେ। କୋ ମାନେ କିଛି ବି ତୋମେ ମାନେ କହିବନି କି ସିଲେଇ ଟା ତେଢା ମେଢା ହେଇଛି। ଭଲ ପୁରା ସାଇଜ ସିଲେଇ ସବୁ ଭଲ। ଆଉ ଟିକେ କିନ୍ତୁ ଚାର୍ଜ ନଉଚନ୍ତି ଅଧିକ।
ହଁ, ହଁ।
ମୁଁ କଲେ ବି କୋଉଠି ନିଏନି ଏଇଠି ଦେଇ ଦିଏ ପାଖରେ ବୋଲି ଏଇଠି ଦେଇ ଦିଏ। ଏ କରିଦେଲେ ସାଙ୍ଗେ ସାଙ୍ଗେ ବି କରିକି ଦେଇଦେବେ। ସେମାନେ ଅଛନ୍ତି ଗୋଟେ ଗୋଟେ ଦିନେ କଣ କହିଲ ତାଙ୍କୁ ଦବ ସେ କହିବେ ଆମର ଆ ଗୁଆ ଦେଇଚନ୍ତି। ତାଙ୍କର କରିବୁ ତାପରେ ଯାଇକି ତୋମର ଦବୁ। ଏଠ କିନ୍ତୁ ସେ ହଉଛି କହିବ ହଉ ମୁଁ ତୋମକୁ କେତେ କେତେ ଦିନ ଭିତରେ ଦରକାର କି କେ ତେ ଘଣ୍ଟା ଭିତରେ ଦରକାର। ସେଇ ଟାଇମ୍ ହିସାବରେ ସେ ତୋମର କରିକି ଦେଇଦେବେ।
ଓହୋ।
ଭଲ ସିଲେଇ ସବୁ କରୁଛନ୍ତି।
ମୋ ଆମର କଣ ହୁଏ ନା
ହୁଁ।
ମୁଁ ମୋ ବାବାଙ୍କୁ ସବୁ ଦେଇ ଦିଏ କାହିଁକି ନା ମୋତେ ଉଁ, ବାହାରେ କୋଉଠି ମୋତେ ପସନ୍ଦ ନୁହଁ। ମୋର ସବୁ ମୋ ବାବା କରିଦିଅନ୍ତି।
ହଁ ତ ବାବା ଜାଣି
ହୁଁ। ତୋମେ କୋଉଠି ଅଛ ତୋମର ଟିକେ ନେଟୱାର୍କ ଟା ଠିକ ସେ ପାଉନି।
ମୁଁ ଘରେ।
ଘରେ ରୁମ୍ ରେ ଅଛ ବୋଧେ ଆଉ ନେଟୱାର୍କ ଟା ପାଉନି ଠିକ ସେ ଆଉ।
ଓ ହଁ। ଏବେ ପାଇଲା?
ହଁ, ହଁ।
ଆଉ ଯୋଉ କଣ କହୁଥିଲି ତ ହଁ ମୁଁ ମୁଁ ଭାବୁଛି ଟ୍ରେନିଂ ନବା
ହଁ ସିଲେଇରେ ଆମର ହଁ
ହୁଁ। ଦେଇଥିଲି ସେ ହଉଚି କହିଲା ଯୋଉ ଅଛି ଆଁ ସେଇ ସାର୍ ଯୋଉଠୁ ଶିକଉ ହୁଁ। ହଁ।
ସିଲେଇରେ ଟ୍ରେନିଂ ନିଅ ଭଲ ମାନେ ଏବେ ତ ସସ ତାର ଅଛି ଛଅ ହଜାର ଟଙ୍କା ଅଛି ଏବେ। ଏବେ ପୁରା ଛଅ ମାସ ଶି କିବ ଛଅ ହଜାର ଟଙ୍କା। ତା ପରେ ବି ଶିଖିଗଲେ ବି ତୋମେ ତୋମର ଆରାମସେ ଘରେ କରିବ ସେ ଛଅ ହଜାର ଟଙ୍କା ଲୁ ଉଠିଯିବ କିଛି ଟେନସନ୍ ନାହିଁ କିଛି ମାନେ ତୋମକୁ ଉଁ, କରିବାକୁ ହିଁ ପଡିବନି।
ସେଇ ତ ସେମ ସିଲେଇ କର। ଏତେ ଯୋଉ ଡ୍ରେସ୍ ଫ୍ରେସ ସିଲେଇ କରୁ ଏମିତିରେ ବି ଆମର କିଣିବୁ ଡ୍ରେସ୍ ଟାକୁ କିଣିବୁ ପାଁଶହ ଟଙ୍କା ଦେଇକି। ପୁଣି ତାକୁ ସିଲେଇ କରିବୁ ଦୁଇଶହ ଟଙ୍କା ଦେଇକି। ତାପରେ ନିଜେ ଶିଖି ଥିଲେ ସେ ସିଲେଇ ପଇସା ଟା ରହିଯିବ ନା ନାଇ ସବୁ ଜିନିଷ ଯେମିତି ରେଟ୍ ବଢୁଛି ସେ ସିଲେଇ ଫିଲେଇ ଯାହା ବି କରୁଛନ୍ତି ତାକୁ ବି ବଢେଇ ଦଉଛନ୍ତି ସେମାନେ।
ନ ବଢେଇଲେ ହବ କି ସବୁଟା ରେଟ୍ ବଢୁଛି ସେମାନେ ବୋଧ ତେଲ ଖର୍ଚ୍ଚ କରିକି ଯାଇକି ମାର୍କେଟରୁ ଜିନିଷ ଆଣିକି ଆସୁଛନ୍ତି ତାପରେ ନିଜ ମାନେ ମେସିନରେ କରୁଛନ୍ତି ଯୋଉ ଘର ଧର ନିଜ ଘର ହଉ କିମ୍ବା ବାହାରେ ମାର୍କେଟ ରେ ଧର ପକଉଛନ୍ତି ଭଡା ଭଡ଼ା କୁ ନେଇକି କି ଘର ଅ ତ ଘର ଭଡା ବଢି ଯାଉଛି ସେଇ ଅନୁସାରେ ସେ ତାଙ୍କ ଅନୁସାରେ ଘର ଭଡା ବି ବଢେଇ ଦଉ ଛନ୍ତୀ ଆଉ।
ଏମତି ସେମାନେ ଇମ୍ ଇମ୍ପ୍ରୁଭଭ୍ମେଣ୍ଟ କରିପାରିବେ ଆଗକୁ ବଡ ବଡ ହଁ ଡିଜାଇନର ଫିଜାଇନର ବି ହେଇପାରିବେ ଯୋଉ ଡିଜାଇନ୍ ଡିଜାଇନ୍ ଯୋଉ ସବୁ ଆସିବ ବଡ ବଡ ଅଫର ଆସିବ ସେମାନେ ବି କରିପାରିବେ। ହୁଁ। ମୁଁ ବି ତ ଭାବୁଛି ସିଲେଇଟା ଶିଖିଦେବି ଆଉ। ମୋର ବି ଗୋଟେ ଏମ୍ ଥିଲା ମୁଁ ଗୋଟେ ଭଲ ଡିଜାଇନର ହେବି।
ଏମ୍ ଟାକୁ କମ୍ପ୍ଲିଟ କର ଫୁଲଫିଲ୍ କର ନିଜ ଏମକୁ ଶିଖ ସିଲେଇ।
ଟିକେ ଖାଲି ପଇସା ଦରକାର ଆଉ କଣ ଏଇଥିପାଇଁ ତ ସବୁ ଥିରେ ଅଟକି ଯାଉଛି।
କଣ ପଇସା ଡିଜାଇନ ଶୁଣ ମେନ୍ ହଉଛି ତମେ କାଟିବା ଟା ଶିଖି ଶିଖି ଗଲେ ସିଲେଇ ର ମୂଳ ମନ୍ତ୍ର ହଉଛି କାଟିବା କାଟିବା ଆଉ ମେସିନ ଚଲେଇବା। ତମେ ଯଦି ସେଇଡା ଶିଖିଯିବ ତାପରେ ତମେ ଯୋଉ ବି ଡିଜାଇନ କର ତମକୁ ଗୋଟେ ଚୁଟକିରେ ତମେ ଗୋଟେ ଡିଜାଇନ ଟେ କରିଦବ କିଛି ମାନେ ତମେ କଷ୍ଟ ପଡିବନି ଡିଜାଇନ ଟା କରିବା ପାଇଁ।
ସେଇଟା ଭାବୁଥିଲି ଦେଖିବା କଣ ହଉଛି। ସେ ପଇସା ଟିକେ ଡିଜାଇନର ଏଇଟାକୁ ଫୁଲଫିଲ୍ କରିବା ଏମ ଟାକୁ ଆଉ।
ହୁଁ ଆ ହଉ ମୁଁ ରଖୁ ଛି ମୁଁ ଟିକେ କାମ ଅଛି ପଛରେ କରିବି ଆଉ।
ହଉ ହଉ।